ହଁ, ଏଇ ଚା ପିଇକି ବସିଥିଲି।
ହଁ ମୁଁ ଚା ତ ପିଇନି ହିଁ ହିଁ। ଏ ବାଡିରେ ଏ ଘାସଗୁରାକ ଉପାଡୁ ଥିନି ଯେ, ସେ
ଓହୋ। କଣ ବୋଧେ ଗଛ ଲାଗିଚି ନାଇଁକି?
ହଁ ଗଛ ଲାଗିଛି।
ହଁ ତମର କଣ ଅଛି, ନିଜ ଗାଈ କ୍ଷୀର ଦୁହୁଁଚ ସ୍ପେସିଆଲ ଚା ବନେଇଦବ ଆଉ। ମମ କ୍ଷୀର ସିଝିକି ମରିକି ଥିବ ଚା ବନେଇଦବ ପିିଇବ ଟେଷ୍ଟ ଆଉ।
ହଁ ତା ଟେଷ୍ଟ ଏଟା ଅଲଗା ହାଁ।
ହଁ, ଆଉ ତା ସର ରଖିକିରି
ହଁ ଆଉ ଏଇ ଯୋଉ ଘିଅ ଫିଅ ଟିକେ କରେ। ଘର ପାଇଁ ଆ ଘରସାରିକି ଟିକେ ଘିଅ ଟିକେ କରେ ଆଉ। ତଥାପି କିଲ ଦି କିଲ ଭଳିଆ ହୁଏ ଘିଅ।
ଛେନା, ଦହି ଏସବୁ କରାହୁଏ ନା ନାଇଁ?
ଛେନା, ଦି ଦିନି ତିନି ଦିନେ ତାଙ୍କୁ ଟିକେ ଦିଏ ଖାଇବାକୁ ଆଉ। କ୍ଷୀର ତ ସଫିସେଣ୍ଟ ଟିକେ ପିଉଚନ୍ତି ଆଉ। ହୁଁ।
କ୍ଷୀରରେ ଗୋଟେ ନିଜର ଟିକେ ଭଲ ଅରିଜିନାଲ୍ ମିଳିବ। କିଣିକି ଆଣିଲେ ଯାହାହେଲେ ଆଉ ଠିକରେ ସେ କ୍ଷୀର ଦେବେନି, ପାଉଡର ମିଶେଇ ଦେବେ ନହେଲେ ପାଣି ମିଶେଇଦେବେ, ତେଣୁ ହଁ। ଆଉ ଗା ଆଜ ଏବେ ଗାଈ ନା, ପୁରୁଣା ଅମଳିରୁ ଗାଇ ଅ
ନାଇଁ, ଏଇରା ଆମ ଶାଶୂଙ୍କ ଅମଳର ଗାଈ।
ଶାଶୂଙ୍କ ଅମଳରୁ। ଶାଶୂ ଅଛନ୍ତି?
ନାଇଁ, ଶାଶୂ ଗଲେଣି ହାରି ପାନ୍ ଚାରି ପାଞ୍ଚ ବର୍ଷ ହେଇଗଲା ଏକ୍ସପାର୍ଟ କରିଗଲେଣି।
ଆ ତାଙ୍କ ଅମଳରୁ ଗାଈ ତାହେଲେ ତ ହେତେବେଳେ ବି କ୍ଷୀର ଦହି ହଉଥିବ।
ହଁ ସେତେବେଳୁ ମୁଁ ଆସିବା ମୁଁ ତିରିଶ ପଇଁତିରିଶ ବ ତିରିଶ ବର୍ଷ ହେଲା ଆଇିଲିଣି, ଆମର ସେଇ ଗାଈ ଗୋରୁ ସବୁ ସେ ଅଛନ୍ତି। ତାଙ୍କରି ଛୁଆ, ତାଙ୍କ ନାତି, ଅଣନାତି, ପଣନାତି ସବୁ ତାଙ୍କର ଚାଲିଚି ଆଉ।
ଓହୋ। ହଉ ତାହେଲେ ତ ଯେତେବେଳେ କ୍ଷୀର ହୁଏ, ନାତି ନାତୁଣୀଙ୍କୁ ଖୁସିରେ ଦିଅନ୍ତି ନା ଦିଅନ୍ତିନି ନାଇଁ ଏମିତି ବି ବିକ୍ରି କରିଦିଅନ୍ତି?
କାହାକୁ ଦିଅନ୍ତି ନାହିଁ, ତାଙ୍କ ନାତୁଣୀ ନାତୁଣୀ ଛଡା କିି କାହାକୁ ବାହାର ଲୋକକୁ ବି ଦିଅନ୍ତିନି ଟିକେ।
ଆଉ
ନାଁ। କହିବ ମୋ ପୁଅ, ପୁଅ, ନାତି, ତାଙ୍କର ସବୁ ପିଅନ୍ତୁ।
ଆଉ ନାତୁଣୀ, ବୋହୂ?
ନାତୁଣୀ କି ଦିଅନ୍ତିନେଇ। ନାତି କିି ଆଉ ପୁଅକୁ ଦିଅନ୍ତି। ନା
ଟିକେ ପୁଅକୁ ଦିଅନ୍ତି। ଓହୋ, ଏ ଝିଅ ପିଲା ବୋଲି, ସେତିକାଳିଆ ଲୋକ ତ ପୁଅ ପିଲାଙ୍କୁ ଦିଅନ୍ତି, ଝିଅ ପିଲାଙ୍କୁ ଭାବନ୍ତି, ଏଟା ଝିଅଟା କଣ କରିବ? ଶାଶୂଘରକୁ ପଳେଇବ ନା।
ଖାଇବ ଆଉ, ଏମାନେ ତ ବଳ ମାନେ ଖଟିବେ କାମ ଧନ୍ଦା କରିବେ ବିଲ ବାଡିରେ
ଆଉ ତମକୁ ଦିଅନ୍ତି ନା ନାଇଁ?
ନା, ମତେ ବି ଦିଅନ୍ତିନି।
ଆହା, ପୁରା ପ୍ରାଇଜ ପାଇବେ ସିଏ ଆଉ। ଆଉ ତ ନାହାଁନ୍ତି ଆଉ। ଆଉ ଏଣିକି ତମେ ହାତରେ ଧରିଲ, ଯାହା କରିବ ଆଉ କଣ।
କାମ କରିବୁ ହଁ। ସେ ତ କହିକି ଗଲେ ହେ ସୁ ସୁଦ୍ଧା କିି ତାଙ୍କ, ଦେହ ଯେତେବେଳେ ପଡିଥିଲେ କହିଲେ ଘର ସଂସାର ତତେ ନାଗିଲା।
ଉୁଁ ହୁଁ ଆଉ ବାଡିରେ କଣ? କଣ ଆଉ ବାଡିରେ କଣ, କଣ ଗଛ ସବୁ ଲଗେଇଛ ଘାସ
ଆମ ବାଡିରେ ସବୁ ଲଙ୍କା ତଳି, ବାଇଗଣ ତ, ଳି ପଡିଛି ଏବେ ଛୋଟ ଛୋଟ ଜଷ୍ଟ ଗଛ ହେଇଛି। ବର୍ଷା ସିଜନରେ ଏତେ ସବୁଦିନେ ତ ବର୍ଷା ଯେ ବର୍ଷା, ବର୍ଷା।
ଏଇ ତମ ଘର ପାଖରେ ଜଣେ ଅଛନ୍ତି, ଆମ ପଟକୁ ସବୁବେଳେ ଆସୁଛନ୍ତି ଲଙ୍କା, ବାଇଗଣ ତଳି ହେଲେ ଆମ ପାଇଁ ଦିଟା ପଠେଇଦବ, ଟିକେ ଲଗେଇଲା ଭଳିଆ ହେଲେ।
ହଁ, ହଁ।
ସେ ଆସୁଛନ୍ତି ଆମ ଘରକୁ। ତାଙ୍କ ହାତରେ ଟିକେ ଦିଟା ପଠେଇ ଦବ।
ହଁ।
ଉୁଁ ଆଉ ଫୁଲ ତଳି ତ ପକାଅ। ଗେଣ୍ଡୁ ଫୁଲ, ଚଉବର
ନାଇଁ ମୁଁ ସେଇ ଯୋଉ ବାହୁଡା ବଳସିକି, ମଣ୍ଡା ତଳି ପଡେ ପକାଏ। ପକେଇନା ଠିକ ଗୁରୁବାର ଓଷାକୁୁ ଠିକ ଈ ତା ସେତେଳକୁ ହେଇଥିବ।
ଆଉ ଦିଟା ଗଛ ଆଣିବ ଲଗେଇବା ପଠେଇବ ଆଉ।
ମୁଁ ରଖିଛି ତା ବିଅନ ରଖିଛି ମୁଁ ତଳି ପକେଇଲେ ଦେବି ଆଉ।
ହଁ ନହେଲେ ନାଇଁ ଯଦି ଫୁଲ ଅଧିକ ଫୁଟିଲା ବି ପଠେଇବ ଆଉ। ମୁଁ ନ ଲଗେଇ ପାରଲିି ଆଉ ହଁ ଗେଣ୍ଡୁ ଫୁଲ, ଭଲ ମାନେ ଲକ୍ଷ୍ମୀ ଯୋଉ ଗୁରୁବାର ପୂଜାରେ ଭଲ ସୁନ୍ଦର ଦେଖାଯାଏ।
ହଁ।
ଠାକୁର ଘର ବି ସୁନ୍ଦର ଦେଖାଯଏ ସେଇ ମାସ। ଟା ନା ହଁ ଦେଖିବାକୁ ଶହେଥର ଇଚ୍ଛା ହୁଏ ଠାକୁର ଘରକୁ। ହଁ। ଆଉ ବ ତ ବଡ ବାଡିଟେ ତମର ବୋଲି ମୁଁ ଶୁଣୁଥିଲି। ଏତେ ସବୁ ଗଛ ଲଗେଇଥିବ ଆଉ କଣ?
ହଁ ସବୁ ଗଛ ଲାଗିଛି।
ପୁଣି କଣ ଘର କାମ କରୁଥିଲ ବୋଧେ କହୁଥିଲ ମଝିରେ ଘର କାମ ଚାଲିଛି ବୋଲି।
ନାଇ ପାଚେରୀ କାମ ହେଇକି ଅଛି ଏଇ ସିଜିନ ଯୋଗୁ ଆଉ ମିସ୍ତ୍ରୀ ଆସୁନାହାନ୍ତି କି ଏଇଥିରେ ଆଉ କାମ କରି ହେଉନି।
ଓହଁ ପୁଅ ପୁଣି ବାହାରୁଥିଲେ ଗଲେ ନା ଆଉ ଗଲେନି?
ନା ଯାଇନାହାନ୍ତି ଏଇ ମେଘ ତ ଛାଡିଲାନି
ଆଉ ମେଘ
ହଁ।
ଆଉ କଣ ଦିନରେ ଆଜି ରୋଷେଇ ହେଇଥିଲା?
ଦିନରେ ଆଜି ଏଇ ଯୋଉ ସନ୍ତୁଳା ଟିକେ ହେଇଥିଲା ଡାଲି ଟିକେ ହେଇଥିଲା।
ଆ ପୁଣି ରାତିକି ଚିନ୍ତା କଣ କରିବ ପୁଣି ଚୁଲି ଲଗାଅ ଭାତ ବସା ରୋଷେଇ କର।
ଡାଲି ପୋଟଳ କଷା କରିଦେମି ଆଉ ବଡି ଭାଇଗଣ ଛେଚା ଗାଁର
ଆ ହଁ ଶନିବାର ତ ଯାହା କରିକି ତିନି ଜଣ ତ ଖାଇଦବ ଆଉ।
ହୁଁ।
ହଁ ଆଉ
ତମର କଣ ରୋଷେଇ ଆଜି?
ଆମର ଆଜି ରୋଷେଇ ହେଇଥିଲା ସିଏ ତ ଶନିବାର ମୁଁ ଖାଏନି ଆଇଁଷ ସେ ମାଛ ମୁଣ୍ଡ ପୋଇ କରିଥିଲେ ଆଉ ମୋ ପାଇଁ ପକୁଡି ଆଳୁ ତରକାରୀ ହେଇଥିଲା ଜହ୍ନି ଆଳୁ ଭଜା ହେଇଥିଲା ଆଉ କଣ ଏମିତି ଚକଟା ଚକଟି କରିକି ଆଉ ରାତିକି କଣ ତରକାରି, ମଟର ଭିଜା ହେଇଚି, ମଟର ତରକାରୀ ହବ, ରୁଟି ହବ ଆଉ।
ହଁ ହ।
ହ
ଚା ମୁ ପି ନି ପିଇ ହଁ
ମାନେ ସନ୍ଧ୍ୟାବେଳେ ଯାହା ଟିକେ ଖିଆ ହୁଏ, ଆଜି ପେଟଟା ଯେମିତି ଏଇନେ ଖାଇଲା ଭଳିଆ ଲାଗୁଛି। ଆଜି ଆଉ କିଛି ଭଲ ଲାଗୁନି, ଦେହଟା ଏ ପାଗକୁ ଅବାଗ୍ୟ ଅବାଗ୍ୟ ଲାଗୁଛି।
ମୁଁ ଆସିକି ଶୋଇଛି ଯେ ଶୋଇଛି ଏଇନା ଜଷ୍ଟ ତ ଉଠିନି।
ହଁ ମୋ ନାତି କଣ କେଡେ ପାଟି କରିକି ଡାକୁଛି ଯା ଯା କା କରୁଛି ବସିକି।
ହୁଁ ହୁଁ ହୁଁ।
ହୁଁ ସେ ସେମିତି ଫଟା ମାଇକି ଭଳିଆ ଡାକିବ। ଉଁ ଉଠିଲେ ବାଜିଲା ବାଜା ତାର ଆଉ ଉଁ। ଉଁ ଏଇ ପାଗେରେ କହୁଛି ଚା ଯିବା ବୁଲି।
ଉଁ ହୁଁ।
ଛୋଟ ଛୁଆ ସିଏ କଣ ଜାଣିଛି?
ହଁ ହଁ।
ଆଉ ଦେହ ଟିକେ ଆଜି ଭଲ ଲାଗୁଛି କାଶ ହଉଛି ବୋଧେ ଟିକେ?
ହୁଁ ହୁଁ। ଏତେ ମାତ୍ରାରେ ଥଣ୍ଡା ଧରିଛି ଯେ ମାନେ ଆସ୍ତେ ଆସ୍ତେ କମିବ ଆଉ।
ହଁ ହଁ ହଁ ଅ ଏଟା ସିଜନ୍ ଚେଞ୍ଜ ହଉନିକି? ସିଜନ୍ ଚେଞ୍ଜ ହେଇଛି ଆଉ। ଆ ହଉ ଆଉ କଣ ହାଲ ଚାଲ୍ ସବୁ?
ହାଲଚାଲ ସବୁ ଭଳ ତମର ଏଇ ଯୋଉ ରଥଯାତ୍ରା ଆସୁଛି କୁଆଡେ ପ୍ରୋଗ୍ରାମ ରଖିଛ?
ନାହିଁ ଆଉ କୁଆଡେ ତ ବାହାରକୁ ନାହିଁ ଗାଁରେ ରଥଯାତ୍ରା ହୁଏ ଗାଁରେ ହୁଏ ଯେ ମୁଁ ଏ ଛାତ ଉପୁର ଠଆ ରଥ ଟାଣିଲା ବେଳେ ଟିକେ ଦେଖେ। ନହେଲେ ଗେଟ୍ ପାଖରେ ଠିଆ ହେଇକି ଟିକେ ଦେଖିଦିଏ ଏଇଠି ମୁଡିଆ ମାରିଦିଏ ଏଇଠି ମୁଣ୍ଡିଆ ମାରିଲେ ଜଗନ୍ନାଥ ସେ ତ ସବୁଠୁ ବିଦ୍ୟ ମାନ ତାଙ୍କ ପାଇଁ କଣ ଆଉ ଅଛି। ଆମେ ଯେ ଏତେ ବାଟ ଯାଇପାରୁନେ ବାଟ ତ ବାଟ ଏ ଗମ ଦଳା ଚ ଟା ଗହଳି ଭିତରକୁ ଯିବାକୁ ମତେ ଟିକେ ଭଲ ଲାଗେନି ଆଉ ଭୟ ବି ରୁହେ।
ମହାପ୍ରଭୁଙ୍କର ଡୋରି ନ ନାଗିରେ ସିଧା ତମେ ଯାଇପାରିବନି ପୁରୀ।
ଉଁ ନେପ ଫାଙ୍କା ଦିନେ ଗଲେ ଆମେ ଦେଖିପାରିବା ପୁରୀ ମନ୍ଦିର ଭଲରେ ବୁଲିକି ଦେଖିକି ଖାଇ ପିଇକି ଆସିବ ଆରାମ ରେ। ଏ ଯାନିଯାତ୍ରା ଟାଇମ୍ ରେ ଗଲେ ଗହଳି ରେ କିଛି ଗୋଟେ ଦେଖି ପାରିବାନି।
ହୁଁ।
ହୁଁ ଆ ପାଗକୁ ଲାଇନ୍ ଠିକ୍ ରେ ରହିଲେ ଇଚ୍ଛା ହୁଅନ୍ତା କରିବା କି କଣ ବଟା ବଟି କରିବା ଲାଇନ୍ ପଳଉଚି ଆଉ।
ଲାଇନ୍ ତ ଅପଡାଉନୁ ଅପଡାଉନୁ ଏମିତି ଚାରେ ପାଞ୍ଚ ଦିନ ହେଲା ଲାଗିଚି କଣ କରିବୁ ଏ
ଯେ ଲାଇନ୍ ଟା ରହିଲେ ସିନା କଣ ଗୋଟେ ଇଚ୍ଛା ହବ କାଲି ଇଛା ହେଲା ବାହାରୁ ମଗେ ବାହାରୁ ମଗେଇ ଖାଇଲେ ଭଲ ଲାଗୁନି କିନ୍ତୁ ଗୋଟେ ଟ ଟକ ଟକ ଲାଗୁଛି ଏ ପାଗକୁ ଅ ଆଉ ହେଇଥିପାଇଁ ବିରକ୍ତିଆ ଲାଗୁଛି ଲାଇନ୍ ଟା ରହୁନିଯେ।
ହଁ।
ତା ସାଙ୍ଗଙ୍କୁ ଛୁଆ ଫ୍ୟାନ୍ ଟା ବୁଲୁନି ଯେ ଛୁଆ ଗହଳି ଚହଳି ପାଟି ଟିକି କଲେ ଘର ଟା ପୁରା ଅ ଖଞ୍ଜା ଟା ଖାଲି ସାଉଣ୍ଡୁ ହଉଚି ହଁ। ଆଉ ଛୋଟ ଛୁଆ ସେ ବି ଯିବେ କୁଆଡେ ଏ ପାଗେରେ।
ହଁ।
ହଁ ଆଉ?
ଏଇ ଗାଈ ଗୋରୁ ଆସୁଛନ୍ତି ସବୁ ଏଇନା କୁଟା ପକାଉଛି ପକଉଚି। ପକେଇକି ତାକୁ ଭିଡା ଭୁଡି ଟିକେ କରୁଛି।
ହୁଁ ହୁଁ ନାଇଁ ଗାଈ ଗୋରୁଙ୍କ ସେବାଠୁ ଭଳି ସେବା ନାହିଁ ଯେ ସେଆ
ଆ ଏଇନା ଫୁଣି ଚୁଲି ଲଗେଇ ଟିକେ ତାଙ୍କ ନାଗି କୁର୍ଚି ରନ୍ଧା ହବ ସେ ଖାଇବେ।
ହୁଁ ଭଗବାନଙ୍କ ସେବା କରିବା ଯାହା ଗୋ ମାତା ସେବା କରିବା ସେ କୋଟି ପୁନ୍ୟ ଆମେ ତ ନାହିଁ ଆମର ଆମେ ଥିଲା ଯେ ଯେତଳେ ଆମ ଶାଶୁ ଥିଲେ ଚରା ରେ ଦିଆହଉଥିଲା। ଏମିତି ଗୋଟିଏ ଗାଇ କ୍ଷୀର ପାଇଁ ରଖା ହେଇଥିଲା ବଳଦ ଥିଲା ଚାଷ ହଉଥିଲା। ଆଜିକାଲି ତ ଦେଖୁଛ ଆଉ ଚାଷ କୁ ଲୋକ ଭଳିଆ ମିଳୁନାହାନ୍ତି। ତାକୁ ସବୁ ବିଲ ବାଡି ସଂଜାକୁ ଦେଇ ଦିଆହେଲା ଆଉ ନିଜେ କିଛିବି କରିବାକୁ ଲୋକ ବାକ ବୁଝିକି କରିବାକୁ ନାହିଁ ସବୁ ସଂଜାକୁ ଦେଇଦେଲୁ ଆଉ ଗାଈ ବି କିଏ କରିବା ଆଉହେରା ତାକୁ ଚରାକୁ ଦିଅ ତାଙ୍କ ଖତବ ପୋଛ ବିଏ କର।
ଆମ ତ ଆମ ପୁଅ କରିବେ କି ଆମକୁ ସନ୍ଦେହ ନାଗୁଛି ବିଲ ବାଡି କରିବେ କି କରିବେ ଚାଷ ଜମି ଏଇ ଯୋଉ ଗାଈ ଗୋରୁଧନ୍ଦା କରିବେ କି ନ କରିବେ। ଆମେ ଚାଲିଛି ଯେପର୍ଯ୍ୟନ୍ତ ହାତ ଗୋଡ ତ ସେ ପର୍ଯ୍ୟନ୍ତ ଚାଲିଥିବ ସେ ପର୍ଯ୍ୟନ୍ତ ଇଏ ହେଲା ସେ ପର୍ଯ୍ୟନ୍ତ ଇଏ କରିବୁ ଆଉ କଣ କରିବା।
ହଁ ଏ ହଁ ହଁ ହଁ। ଆଉ ଏମିତି ଆଉ କଣ କରିବା। ଆମେ କଣ ଆମେ ଆମ ଟାଇମରେ ଆମ ପୂର୍ବ ଟାଇମରେ ଆମ ଶାଶୁ ଶଶୁର ଯାହା ସବୁ କରୁଥିଲେ ଆମେ ଟିକେ କମିଗଲେ ଆମ ପରପିଢି ଆହୁରି ଟିକେ ଆଧୁନିକ ହେଇଗଲେ। ଆହୁରି ଟିକେ ସେମାନେ ସୁସ୍ଥରେ ଚଳିବେ ସିଏ ଚାହିଁବେନି ଏଗୁଡ଼ା ଏତେ ହଇରାଣ କରି ହବାକୁ ବାହାରୁ ହଁ ଆଉ ସେମାନେ ଫିଟ ଫାଟ ରେ ଇଏରେ ସେ ବୁଲିଲେ ସିଏ କାଇଁ ଏଇ କାମ ଗୁରା କରିବାକୁ ଇଚ୍ଛା କରିବେ ଆମକୁ ବି ଭଲ ଲାଗିବନି ତାଙ୍କ ଦ୍ଵାରା ଏଇ କାମ କରାଇବାକୁ।
ହୁଁ ହୁଁ।
ଆମେ ତ କରାଇବାନି ସିଏ ତ ଯାହା କରିବା ଆମେ ଛୁଆରୁ ମାନଙ୍କୁ ସେଇ ଅଭ୍ୟାସ କରେଆନି ନା
କରିଆସିଲୁ ନା ଆମକୁ ଏଇରା କିଛି ଇ ଲାଗୁନି କିନ୍ତୁ ଆମ ମୋତେ ଆମ ପୁଅ ଝିଅ କରିବା କରିବେ ପୁଅ ବୋଉ ବୋଲି କିଛି ମାନେବି ନାହିଁ
ଭଲ ଲାଗିବନି ମୁଁ ତ ମୋ ଛୁଆଙ୍କୁ ଗୋଟେ କୌଣସି ମୋ ଛୁଆଙ୍କୁ ଗୋଟେ ତଉଳିଆ ଟା ଏଇଠି ସେ ଗାଧେଇକି ପକେଇଦେବେ ମୁଁ କହିବିନି ଶୁଖେଇ ଦିଅ ବୋଲି ଏଇ ଆମେ ତାଙ୍କୁ ସେମିତି ଗଢି ଦେଇଛେ। ତାଙ୍କର କିଛି ଭୁଲ ନାହିଁ।
ହଁ ହଁ।
ଆଁ ଗେଲ କରିଦେଇଛେ।
ହଁ
ଯୁଗକୁ ନେଇକି ଯୁଗ ଆଉ କଣ କ ତାଙ୍କୁ ଦୋଷ ଦେଲେ ଲାଭ କଣ?
ହଁ।
ଆଉ ଛୁଆ ମାନେ କଣ? ଯାହା ପରିବେଶରୁୁ ପରିବାରରୁ ଯାହା ଶିଖୁଥିବ ଆଉ ଗୋଟେ ଗୋଟେ ଜାଗାରେ ବି ବାପା ମା ବହୁତ ଭଲ ଛୁଆ ଖରାପ୍ ବି ବାପା ମା ବହୁତ ଖରାପ ଛୁଆ ବହୁତ ଭଲ ହଉଛନ୍ତି। ଗୋଟେ ଭାଗ୍ୟ ଯୋଗ ଉପରେ ନିର୍ଭର କରେ। ହୁଁ। ଏଇ ଦେଖୁନ ଏଇ ଯୋଉ ଗୋଟେ ଘଟଣା ହେଇ ଯୋଉଟା କଣ ସୌମ୍ୟ ତା ମା ଗୋଟିକ ପୁଅ କେତେ କଷ୍ଟରେ ବଢେଇ ଥିଲା। ପନିପରିବା ବିକିକି ସେ ଛୁଆଟି ପାଠ ପଢ଼ିକିରି ପୋଲିସ ଡିପାର୍ଟମେଣ୍ଟରେ ପୁଣି ଚାକିରି କରିଛି। ତାକୁ ପୋଲିସ ଉଁ ସମ୍ମୁଖରେ ମାନେ ପୋଲିସି ଦେଖୁଛି ବାଡ଼େଇ ବାଡ଼େଇ ମାରିଲେ। କଣ ଆଜିକାଲି ଦୁନିଆରେ ପୁଅ ଝିଅଙ୍କୁ ମଣିଷ କରିକି ବଢେଇଥିବ ଆଶା ରଖିଥିବ କଣ କରିବ? କିଛି ନାହିଁ ମାନେ ଖୁସି ଆସିଲା ବେଳକୁ ସେଇ ଆଉ ତାଙ୍କ
ଦୁଃଖର ପାହାଡ ତାଙ୍କ ଉପରେ ନଦୀ ଯ ନଦୀ ହେଇଯାଉଛି।
ଏମିତି ଦେଖୁଛୁ ତା ଭଉଣୀ ମରି ଯାଇଥିଲା ଭାଇ ଭଉଣୀ ଯୋଡିଏ। ବାପା ମାଙ୍କର ଯେତେବେଳେ ବୟସ ସରି ଆସୁଛି ପୁଅ ଟିକି ବାଡିକି ମାରିଦେଲେ ଏଗୁରା ପାପି ଏଉରାଙ୍କୁ କେମିତିଆ ଦଣ୍ଡ ଭଗବାନ ଦେବେ କେଜାଣି? କେମିତି ତାଙ୍କ ହାତ ଗୋଡ ଯାଏ ସେ ଲୋକଙ୍କୁ ବାଡେଇକି ମାରି ଦିଅନ୍ତି।
ପବ୍ଲିକ ରେ ସେ ମାରିକି ମାରିକି ତାଙ୍କୁ ମାରିଦେଲା ଆଉ
ହଁ ଆଉ ତମେ ଯାଅ ତାହେଲେ ଗାଈଗୋରୁଙ୍କ କଥା ବୁଝ। ମୁଁ ଟିକେ ଦେଖୁଛି ଆମ ଏଇ ନାତି ଟା କଣ ଇଏ ହଉଛି ପରେ ପୁଣି କଥା ହେବା ଆଉ ହଉ ହଉ।